ଜୟ ଶ୍ରୀରାମ ଭାଇ।
ଜୟ ଶ୍ରୀ ଜଗନ୍ନାଥ ଭାଇ କଣ କରୁଚ?
କଣ ଆଉ କରିବା ଏବେ ଖାଇକି ବସିଚି ଆପଣ କଣ କରୁଛନ୍ତି?
ମୁଁ ବି ସେଇ ଖାଇପିଇ ବସିଚି ଆଉ କଣ ଖାଇଲ?
କ ଆଉ ଭାତ ଟିକେ ଖାଇଲି ଆଉ ଡାଲମା ଟିକେ ହେଇଥିଲା ଆଉ ଭାତ, ଡାଲମା, ଆଳୁଭର୍ତା ଟିକେ ହେଇଥିଲା ଆଉ ଛୁଇଁ ଆଳୁ ରାଇତା ଟିକେ ହେଇଥିଲା ଆପଣ କଣ ଖାଇଲେ?
ମୁଁ ଆଜି କରିଥିଲି ଭାତ ଅରୁଆ ଭାତ, ଡାଲମା ଆଉ ଛୁଇଁ ଯୋଉ ପୋଟଳ ଆଳୁ ଭାଜିଥିଲେ ଆଉ।
ଆପଣ ନିଜେ କରିଥିଲେ ନା?
ହଁ ହଁ ନିଜେ ରୋଷେଇ କରିକି ଖାଇପିଇକି ଆସଚି ଆଉ କାମକୁ ଆଉ।
ରୋଷେଇ ଆପଣଙ୍କୁ ଜଣା ଅଛି? ପୋଟଳ କୁର୍ମା ଆଜି କରିଥିଲେ ନା ପୋଟଳୁ କୁର୍ମା କେମିତି ବନେଇଲେ?
ପୋଟଳ କୁର୍ମା ନୁଏ ପୋଟଳ ଭଜା କରିଥିଲି।
ଆଚ୍ଛା ଆଚ୍ଛା ମତେ ଶୁଭାଗଲା ପୋଟଳ କୁର୍ମା।
ଉଁ ହୁଁ ଆଉ ଭାଇ ଆପଣଙ୍କ ଘର କୋଉଠି କି?
ମୋ ଘର ଢେଙ୍କାନାଳ ଆପଣଙ୍କର?
ଆମ ଘର ଏଇ ସାଲେପୁର।
ଆଚ୍ଛା ସାଲେପୁର ରେ କଣ ଫେମସ୍ ସାଲେପୁରରେ କଣ ପ୍ରସିଦ୍ଧ ଭାଇ?
ସାଲେପୁର ମିଠା ନୁହେଁ କି? ରସଗୋଲା ରସଗୋଲା ଫେମସ୍।
ଆଚ୍ଛା କେବେ ପଠେଇବେ ଆଉ।
ହଁ ନିଶ୍ଚୟ ନିଶ୍ଚୟ କେବେ ଆସ ସାଲେପୁର ରସଗୋଲା ଖାଇକି ଯିବ ଆଉ।
ସାଲେପୁର ରେ ଗୋଟେ ମନ୍ଦିର ପ୍ରସିଦ୍ଧ ଅଛି ନା?
ହଁ ସାଲେପୁରରେ ନେମାଳ ଜାଣିଛ ମହାପୁରୁଷ ଅଛନ୍ତି ସବୁ।
ଆଜ୍ଞା ଆଜ୍ଞା।
ହଁ ତାଙ୍କରି ଗାଦି ଅଛି। ଆଉ ତାପରେ ଗାଦି ସେତ ଦେ ଗାଦି ହଉଚି ଆ ଯୋଉ ମହାପୁରୁଷଙ୍କ ଯୋଉ ଇଏ ସିଏ ହୁଁ ହୁଁ ଅବତାରୀ ପୁରୁଷ ମାନେ ଜନ୍ମ ହେଇନାହାନ୍ତି। ଯେତେବେଳେ ତାଙ୍କ ମା ଆଉ ବାପା ମା ହଉଛନ୍ତି ପଦ୍ମାବତୀ ବାପା ହଉଛନ୍ତି ଦୀନବନ୍ଧୁ ଖୁଣ୍ଟିଆ। ସେ ଜଗନ୍ନାଥଙ୍କର ଖୁଣ୍ଟିଆ ସେବାୟତ ଥିଲେ।
ଆଜ୍ଞା।
ଆଉ ତ ତାପରେ ତ ତାପରେ ସେ ଯେତେବେଳେ ସେବା କରୁଥିଲେ ତ ସେଇ ଜାଗାରେ ତାଙ୍କୁ ଯେତେବେଳେ ପିଲାପିଲି କିଛି ହେଇନଥିଲା ତାଙ୍କୁ ସମସ୍ତେ ଯେମିତି ପିଲାପିଲି ନହେଲେ କହନ୍ତି ନା ଅ ଅପଶବ୍ଦ କହନ୍ତି। ତ ସେମାନେ ସେମିତି କହିଲେ ତାଙ୍କୁ ସବୁ ତ ଦିନ ବନ୍ଧୁ ଖୁଣ୍ଟିଆ ଯିଏ ସେ ଦିନେ ରାଗି କି ଖାଇଲେନି। କହିଲେ ତତେ ସେବା କରିକି ଯଦି ଏତେ ଜିନିଷ ମିଳିବ ତତେ କାହିଁ ତୋ ସେବା କରିବି। ତ ତାପରେ ଅ ସେ ଯାଇଥିଲେ ଜଗନ୍ନାଥ ସ୍ବପ୍ନାଦେଶ କରିଥିଲେ ଯେତୁ କାଲି ଆସିବୁ ଦେବି। ନେଇକି ଯିବୁ ତାପରେ ସକାଳୁ ସକାଳୁ ଯେତବେଳେ ଦିନବନ୍ଧୁ ଖୁଣ୍ଟିଆ ଯାଇଚନ୍ତି ସେଇଠୁ ଜଗନ୍ନାଥଙ୍କ ପାଖରୁ ଗୋଟେ ଦିବ୍ୟ ଜ୍ୟୋତି ବାହାରିଲା ଗରୁଡ଼ ସ୍ତମ୍ଭ ପାଖରୁ ହାତରେ ବଢେଇକିନା ଗୋଟେ ଶିଶୁପୁତ୍ରକୁ ଦେଇଥିଲେ। ଯାହାର ନାମ ଅଚୁରାନନ୍ଦ ଆଉ ସେ ଯୋଉ ଜନ୍ମ ହେଇଥିଲେ ତାଙ୍କ ଘରେ ଏତେ ମାନେ ଦାରିଦ୍ର୍ୟତା ଥିଲା ଯେ ତାଙ୍କର ଗଣା ପୋଛା ହେଇ ପାରୁନଥିଲା ବୋଲିକି ମହାପୁରୁଷ ଗୋଟେ ସେ ଲେଖିଛନ୍ତି ଯେ କି ତିଳକଣାରୁ ମୁଁ ଜନ୍ମ ହୋଇଲି କେହି ନ ମୋରେ ଅଗଣି ଅଗଣି ଅନ୍ନ ନ ମିଳଇ ଘରେ। ତାଙ୍କ ଘରେ ଅନ୍ନ ମିଳୁନଥିଲା ତାଙ୍କର ଗଣା ଫୋଛା ବି ହେଇପାରୁନଥିଲା କିନ୍ତୁ ସିଏ ଜଣେ ପୁରୁଷ ହେଇ ମହାପୁରୁଷ ହେଇ ଆଜି ଜ୍ୟେଷ୍ଟ ପୂର୍ଣ୍ଣିମୀ ତାଙ୍କ ସବୁଠୁ ବଡ଼ ପର୍ବ ଜଗନ୍ନାଥ ହଁ ନିଜେ ଆସନ୍ତି କୋଉଠି କି ନା ନିମାଳ ଆସନ୍ତି ଗୋଟେ ଦିନ। ଦର୍ଶନ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ସେଦିନ ନେମାଳରେ ଜଗନ୍ନାଥ।
ଆଚ୍ଛା ଆଚ୍ଛା ଆପଣ ଜଗନ୍ନାଥ ଧାମ୍ ପୁରୀ ଯାଇଛନ୍ତି ନା?
ହଁ ମୁଁ ପୁରୀ ଯାଇଛି।
ମୋର ବି ଯିବାର ବହୁତ ଇଚ୍ଛା ଅଛି ମୁଁ କେବେ ଯାଇନାହିଁ ଏକୁଟିଆ କେବେ ଯାଇଛନ୍ତି ଆପଣ ଜଗନ୍ନାଥ ଧାମ ପୁରୀ?
ହଁ ହଁ ଏକୁଟିଆ ବହୁତ୍ ଥର ଯାଇଛି।
ମୁଁ ଏକୁଟିଆ କେବେ ଯାଇନାହିଁ ତା କେବେ ଆସିବ ସେ ସମୟ କେବେ ଆସିବ ମୁଁ ଏକୁଟିଆ ଯିବି। ତା ସେ ଏକୁଟିଆ ଯିବାର କିଛି ଅନୁଭୂତି ଆପଣ କହିପାରିବେ।
ଏକୁଟିଆ ଏକୁଟିଆ ତ ଏମିତି ମାନେ ଆମେ ଏକୁଟିଆ କଣ ଯେତେବେଳେ ଧର ଇଚ୍ଛା ହୁଏ ଥରେ ଆମେ ବାହାରିଥିଲୁ ଜଗନ୍ନାଥଙ୍କ ଏଇ କାଲି ମାନେ ପଚିଶି ତାରିଖ୍ ତ ଜଗନ୍ନାଥଙ୍କ ବାହାଘର କାଲି ଅଛି ରୁକ୍ମଣୀ ହରଣ ଏକାଦଶୀ ତ ଆର ବର୍ଷ ରୁକ୍ମଣୀ ହରଣ ଆମେ ଦି ଜଣ ବାହାରିଥିଲୁ ଯିବା ପାଇଁ କି ତ ମୋର ଟିକେ ବର୍ଷା ପାଇ ହେଲା ଯେବେଳେ ବିଳମ୍ବ ହେଇଗଲା। ସେ ଭାଇ ଯେ ବାହାରି ଥିଲେ ସେ ରାଗିକ ଗଲେନି। ମୁଁ କହିଲି ତୁ ଘରୁକୁ ବାହାରିକି ଆସିଚି ତ ମୁଁ ଆଉ ଫେରିକି ଯିବିନି ସେଇଠୁ ଗାଡିରେ ବସି ଏକୁଟିଆ ବସ ରେ ଗଲି ଦର୍ଶନ କଲି ବହୁତ ଭଲ ଭାବରେ ଅଭଢା ଖାଇଲି ବାହାରଘ ଦେଖିଲି ସକାଳୁ ସକାଳୁ ଆସିଲି। ସେଇ ଗୋଟେ ଆଉ ସେଦିନ ପାଇଁ ଏତେ ଲୋକ ଭିଡ଼ ଥାନ୍ତି ଲାଇନ୍ ଲଗାଇଥାନ୍ତି କିନ୍ତୁ ମୁଁ ଅଳଗା ବାଟରେ ପୁରା ଆରାମ ସେ ଭିତରୁ ପିଗଲେ ସାଙ୍ଗେ ସାଙ୍ଗେ କେ ମୋତେ ଅଟକେ ବି ନାହିଁ ମତେ ଲାଗିଲ କି ମହାପଭୁ ଡା ଅଛନ୍ତି ତ ଆଉ କଣ ଦରକାର। ଆପଣ ଟୋଟାଲି କେବେ ଯାଇନାହାନ୍ତି ପୁରୀ କେବେ ଯାଇନାହାନ୍ତି?
ନା ନା ନାଇଁ କୁଟିଆ ଭାଇ ମୁଁ କେବେ ପୁରୀ ଯାଇନାହିଁ। ତାଙ୍କ ଲୀଳା ଅପାର କେବେ ଡୋରି ଲାଗିବ ମୁଁ କେବେ ଯିବି ତାଙ୍କୁ ଦେଖା କରିବି ଦର୍ଶନ କରିକି ଆସିବି ତାଙ୍କୁ ମନ କ କଥା କହିବି କିଛି ଦୁଃଖ କିଛି ସୁଖ ଭରା କାହାଣୀ ନେଇକି ଯେ ଯିବି ମୁଁ ତାଙ୍କୁ କିଛି କହିବି, ପ୍ରସାଦ କିଛି ଖାଇବି ପ୍ରସାଦ ମୋର ପସନ୍ଦ ନୁହଁ କିନ୍ତୁ ତାଙ୍କ ପାଖକୁ ଗଲେ ମୋ ତାଙ୍କ ପାଖକୁ ଗଲେ କିନ୍ତୁ ଲୋଭ ହେଇଯାଏ ପ୍ରସାଦ ଖାଇବା ପାଇଁ କହନ୍ତି। ମୁଁ ଶୁଣି କିଛି ଲୋକଙ୍କ ପାଖରୁ ସେଠିକି ଗଲେ ପ୍ରସାଦ ଖାଇବି ସେଠି ନିର୍ମାଲ୍ୟ ବୋଲି କିଛି ମିଳେ ନା?
ହଁ ହଁ ନିର୍ମାଲ୍ୟ ଦେଖ ଯୋଉ ଅ ଆମର ଅବଢା ବଳି ପଡେ କିମ୍ବା ଯୋଉରା ସବୁ ଆନନ୍ଦ ବଜାରରେ ଭକ୍ତବାନ ଯୋଉ ଖାଇଥାନ୍ତି ସେ ଯଉ ଅଭଢା ଅନ୍ନ କଣିକା ଯୋଉ ପଡିଥାଏ ତାକୁ ସବୁ ଗୋଟେଇକି ନେଇକି ନା ତାକୁ ଶୁଖାନ୍ତି। ଗୋଟେ ନିର୍ମାଲ୍ୟ ଖଳା ଅଛି ଜଗନ୍ନାଥ ଭୁବନ ଭିତରେ ସେଇ ଜାଗାରେ ସେଟା ନିର୍ମାଲ୍ୟ ସ ଦେଖା ହୁଏ ସେଇଟା ଶୁଖିଲା ପରେ ଯେଉଁ ଚାଉଳଟା ପ ହେଇଗଲା ପରେ ଶୁଖିକି ସେଇଟା ଗୋଟେ ପୁଡିଆ ରେ କର ତାକୁ ସେ ମହାପ୍ରଷଦ ନିର୍ମାଲ୍ୟ ଯୋଉଟା କି ଆମେ ଦେଖ ଅ ଜଣେ ସନାତନୀ ଧର୍ମର ବ୍ୟକ୍ତି ସବୁବେଳେ ତ ପୁରୀ ଯାଇପାରିବନି କିନ୍ତୁ ନିର୍ମାଲ୍ୟ ଟା ନେଇ ରଖିଲେ ସବୁ ଶୁଖିକି ରହି ଥିବ ଯଦି ଡେଲି ଆଣୁେ ଆସିକି ଗଧେଇକନା ତାକୁ ପାଉଛେ ତ ଆମର ଆତ୍ମା ପବିତ୍ର ହୁଏ ବୋଲି କି ମା ମାନେ ବିଶ୍ଵାସ ରହିଛି। ସେଥିପାଇଁ କି ସବୁ ପ୍ରାୟ ଲୋକ ନିର୍ମାଲ୍ୟ ସକାଳୁ ଆସି ଉଠିକି ଗାଧେଇ ପାଆନ୍ତି।
ପ୍ରତିଦିନ ତା ଖାଇଲେ କିଛି ଅସୁବିଧା ନାହିଁ ନା?
ନା ପ୍ରତିଦିନ କିଛି ଅସୁବିଧା ନାହିଁ।
ପ୍ରତିଦିନ ଖାଇଲେ ଆମିଷକୁ ଛାଡ଼ିବା ଆମିଷକୁ ତ୍ୟାଗ କରିବାକୁ ପଡ଼ିବ ନା ଆମିଷ ଖାଇଲେ ବି ଚଳିବ।
ଅ ଦେଖନ୍ତୁ ଆମିଷତ ଲୋକ ଖାଉଛନ୍ତି। ସେଇଟା ତମେ ଦେଖ ତମ ମନ ଭିତରେ ଯଦି ମନ ଯଦି ଚେଙ୍ଗା ଗୋବର ଗାଡ଼ିଆ ବି ଗଙ୍ଗା। ଯଦି ମନ ଯଦି ଡାକୁଛି ଆ ନିର୍ମାଲ୍ୟ ଖାଇସାରି ଆଇଁସ ଖାଇବା ପାଇଁ ଖାଇପାରିବ କି ଅସୁବିଧା ନାହିଁ ସେଥିରେ। କିନ୍ତୁ ନା ନା ଦେଖ ସ ଘଟେ ନାରାୟଣ ନା ଭଗବାନ ତମ ଭିତରେ ଅଛନ୍ତି ମୋ ଭିତରେ ସମସ୍ତେ ଭିତରେ ଭଗବାନ ଅଛନ୍ତି। ତେଣୁ ଭଗବାନ ଯେମିତି ତି ଯଦି ଚାହୁଁଛନ୍ତି ଯେ ମୁଁ ଯୋଉ ଜିନିଷ ଖାଇବା ପାଇଁ ତମେ କହିଲ। ତ ଖାଇପାରିବ କିଛି ଅସୁବିଧା ନାହିଁ ସେଥିରେ। କିନ୍ତୁ ତା ସହିତ ତ ଖାଇପାରିବନି। ସେଇଦିନ ଥର ସକାଳେ ତାକୁ ପାଇଛ ଗୋଟେ କଣିକା ସନ୍ଧ୍ୟା ବେଳକୁ ତମେ ଆଂମୀସ ଖାଇପାରିବ ଖରାବେଳେ ଖାଇପାରିବ ଏଥିରେ କିଛି ନାହିଁ।
ପୁରୀରେ କିଛି ଅ ଆଉ କିଛି ଏ ଅନ୍ୟତମ ଦର୍ଶନୀୟ ସ୍ଥାନ ଅଛି ଯାହାକି ଆମେ ଯାଇକି ବୁଲି ପାରିବା? ଉଁ ଉପଭୋଗ କରିପାରିବା କିଛି ଦର୍ଶନୀୟ ସ୍ଥାନ
ଅ ମାତା ମଠ ଅଛି ଗୋଟେ ଭଲ ଜାଗା ଲୋକନାଥ ମନ୍ଦିର ଅଛି। ଅ ପାଞ୍ଚ କିଲୋମିଟର ଖଣ୍ଡେ ହବ।
ଆଜ୍ଞା।
ଆଉ ଲୋକନାଥ ମନ୍ଦିର ବି ଅଛି ତ ସେଠିକି ବି ଯାଇପାରିବେ।
ଆଜ୍ଞା।
ଅ ବହୁତ ଜିନିଷ ଆପଣ ଢେଙ୍କାନାଳର ଯୋଉ କପିଳାେଶ ଯାଇଛନ୍ତି ନା ଯାଇନାହାନ୍ତି?
ହଁ ହଁ ନିହାତି ନିହାତି ଭାଇ ଆପଣଙ୍କୁ କହିଥିଲି ଆପଣ କେବେ ଆସିଛନ୍ତି ଭାଇ କପିଳାସ ମନ୍ଦିର?
ଆ ମୁଁ ଦିଇଥର ଯାଇଛି।
ଆଜ୍ଞା। କେବେ ଆସେ ଏବେ ତ କଥାବାର୍ତ୍ତା ହେଇଗଲା ଚିହ୍ନ ପରିଚୟ ହେଇଗଲା କେବେ ଆସିବେ ନିହାତି ଦେଖାହବା।
ବାଉନ ପାହାଞ୍ଚହ ଆପଣ ଚାଲିକି ଯାଇଛନ୍ତି ନା କେମିତି ଗଲେ?
ଆଉ ମୁଁ ଯେତେବେଳେ ପ୍ରଥମ ଯାଇଥିଲି ତେରଶହଙ୍କ ଚାଲିକି ଯାଇଥିଲି ତାପରେ ଯୋଉ ଯାଇଛି ବାଇକ ରେ ଉପରୁ ପଳେଇ ଯାଇଛି।
ଆଜ୍ଞା।
ଆଜ୍ଞା।
ଦୁଇ ଚକିଆ ଯାନରେ ଗଲେ ବହୁତ୍ ଉଁ କଷ୍ଟ ତ ଲା ଚାଲିକି ଗଲେ କଷ୍ଟ ଲାଗିବ ବ ଚାଲିକି ଗଲେ କଷ୍ଟ ଲାଗିବ କିନ୍ତୁ ଦୁଇ ଚକିଆ ଯାନରେ ଗଲେ ଏତେ କଷ୍ଟ ଲାଗିବନି। ହେଲେ ବି ଆପଣ ଯାଇକି ଦର୍ଶନ କରିକି ଆସିଛନ୍ତି ଏଇଟା ବଡ କଥା।
ହଁ। ସେଠି ଦର୍ଶନ କରିଛି କିନ୍ତୁ ପ୍ରସାଦ ବି ପାଇଛି ଆଉ ଉପରେ ଯେଉଁ ଅଛି ଆମର ଦେବସଭା ସେଠିକି ବି ଯାଇଛି।
ହଁ ହଁ ହଁଁ କପିଳାସ ଯିବ ମାନେ ସେଠିକି ନଯିବ ତାହେଲେ ଯାଇକି ଲାଭ ହିଁ କିଛି ନାହିଁ।
ହଁ ବହୁତ ମାନେ ବଢିଆ ଜାଗା କିନ୍ତୁ ଆମେ ଯାଇଥିଲୁ ଫନି ବାତ୍ୟା ଯେବେ ହେଇଥିଲା। ତାପରେ ପରେ ଆମେ ମାନେଯାଇଥିଲୁ ସବୁ ସାଙ୍ଗସାଥି ମିଶିକି ଗାଁରୁ ବାଇକ ନେଇକି ଯାଇଥିଲୁ ଆମେ।
ଏ ଢେଙ୍କାନାଳ ଆପଣ କପିଳାସ ତ ଆସିଛନ୍ତି। ସପ୍ତଶଯ୍ୟା ମନ୍ଦିର କିମ୍ବା ଜୋରନ୍ନ୍ଦା ମଠ ଆସିଛନ୍ତି?
ସପ୍ତଶଯ୍ୟା, ଦୋରିନ୍ଦା ଛୋଟବେଳେ ଯାଇଛି ଥରେ ଲେଖା।
ଆଜ୍ଞା। ଭାଇ ଜୋରନ୍ଦା ମଠକୁ କେବେ ଆସିବେ ଜୋରନ୍ଦା ମଠକୁ ଆପଣ ଯିବେ ମାନେ ସେଇଠୁ ଛାଡିକି ଆସିବା ପାଇଁ ଆପଣଙ୍କ ଇଚ୍ଛା ହିଁ ହବନି ଆପଣଙ୍କୁ ଆପଣଙ୍କୁ ଜମା ଇଚ୍ଛା ହିଁ ହବନି ସେଠି ଛାଡିକି।
ହଁ ମହିମା ଅଲେଖକଙ୍କର ସେଠି ମଠ ନା। ହଁ ମାଘ ମାଘ ପୂର୍ଣ୍ଣିମାରେ ଏଠି ମେଳା ହୁଏ।
ହଁ ହଁ ମାଘ ପୂର୍ଣ୍ଣିମା ମେଳା। ବହୁତ ଜୋରସୋର ରେ ସେଠି ମେଳା ହୁଏ ବହୁତ ବହୁତ ବହୁତ ଜାଗାରୁ ଲୋକ ଆସନ୍ତି ସେଠିକି। ବହୁତ ବଢିଆ ମାନେ ଶାନ୍ତିପୂର୍ଣ୍ଣ ଜାଗା ସେଇଟା ଗୋଟେ।
ହଁ ଆପଣଙ୍କ ଘର କତୁରୁ ହେଟା କେତେ ବାଟ ହବ?
ଆମ ଘରଠୁ ସେଇଠୁ ଦୂରତା ଉଁ ସତାବନ କିଲୋମିଟର ହବ।
ଆଚ୍ଛା ଆଚ୍ଛା କପିଳାଶ ମନ୍ଦିର କେତେ ବାଟ ହବ ଘର ପାଖରୁ?
ଘର ପାଖରେ କପିଳାସ ମନ୍ଦିର ବି ଆମର ସେଇ ଅଠଚାଳିଶ। ଅଠଚାଳିଶ ଅଣଚାଶ ଦୂରତା ହବ।
ବୁଝିଲି ବୁଝିଲି ଆମ ଘର କତୁରୁ ଯେମିତି ସାରଳା ମନ୍ଦିର ଯେତିକି ଦୂର ସେତିକି ବାଟ।
ଶାରଳା ମନ୍ଦିର ଶାରଳା ମନ୍ଦିର ଆପଣ ଶାରଳା ଭଗବାନ ଙ୍କୁ ଜାଣିଛନ୍ତି ଆପଣ?
ହଁ ଶାରଳା ମା ତ ହଁ ଆମ ଘର କତୁରୁ ଚାଳିଶ କିଲୋମିଟର ଆମ ସେପଟେ ତ ବହୁତ ମାଆଙ୍କର ଡାକ୍ ଅଛି। ଆଉ ବହୁତ ଲୋକ ବି ମାନନ୍ତି ମାଆଙ୍କୁ। ଆଉ ମୋର ତ କହିବାକୁ ଗଲେ ସେ ଆରାଧ୍ୟ ଦେବୀ ତେଣୁ ହଁ ତାଙ୍କୁ ଯେତେବେଳେ ଟିକେ ଫାଙ୍କା ପାଇଁ ପଳେଇଯାଏ ସେଠିକି।
ଆଚ୍ଛା। ଆପଣ ଘର ଟା କୋଉଠି କହିଲେ?
ଆମ ଘର ଟା ପା ଏ ସାଲେପୁର ବା।
ଆଚ୍ଛା ଆଚ୍ଛା ସାଲେ
ରସଗୋଲା ହଁ ସାଲେପୁରେ ଶାରଳା ମନ୍ଦିର ଅଛି। କିନ୍ତୁ ଜଗତସିଂହପୁରେ ହଉଛି ମୁଖ୍ୟ ମାଆଙ୍କ ଶକ୍ତିପୀଠ ଯୋଉ ଅଛି। ଓଡ଼ିଶାରେ ଏକାବନଟା ଶକ୍ତିପୀଠ ଯୋଉ ଅଛି ତ ଅଷ୍ଟ ଚଣ୍ଡୀ ଅଛନ୍ତି ତା ଭିତରୁ ଶାରଳା ମନ୍ଦିର ଯୋଉ ମୁ ଖ୍ୟା ଶକ୍ତି ପୀଠ ତ ସେଇଟା ଝଙ୍କଡରେ ଜଗତସିଂହପୁରେ ଅଛି ତ ଆମ ଘର ପାଖ ଯଉଟା ସେମିତି ସବୁ ସବୁ ଗାଁରେ ଯେମିତି ପ୍ରତିଷ୍ଠା କରନ୍ତି ସେମିତି ଆମ ଘର ପାଖରେ ସେମିତି ପ୍ରତିଷ୍ଠା ହେଇଛନ୍ତି। ଯେତେବେଳେ ସବ ପୁରୀ ନ ଯାଇ ପାରିବୁ ମୁ ସେଇଠି ଦ ଦର୍ଶନ କରିଦେ ମାଆଙ୍କୁ ଦର୍ଶନ କରି ମୁଣ୍ଡିଆ ମାରିଦଉ ଟିକେ ଆଉ।
ହଁ ଭଗବାନ ତ ସବୁ ଜାଗାରେ ଅଛନ୍ତି ମନରେ ବି ଭଗବାନ ଅଛନ୍ତି। ଆପଣ ଯୋଉଠି ଚାହିଁଲେ ବି ସେଇଠି ପୂଜିପାରିବେ ଭଗବାନଙ୍କୁ।
ହଁ ହଁ ନିଶ୍ଚୟ।
ଭଗବାନଙ୍କୁ ଆପଣ ଏକୁଟିଆ ସିଏ କଣ କହିଛନ୍ତି ମତେ ପ୍ରସାଦ୍ ଦିଅ ନଡିଆ ଦିଅ କଦଳୀ ଦିଅ। କାସ୍ ତାଙ୍କୁ ଆମେ ମନରେ ରଖି ପାରିଲେ ଆମ ମନ ପବିତ୍ର ଥିଲେ ଆମେ ଭଗବାନଙ୍କୁ ସବୁ କିିଛି କରିପାରିବା କି ସବୁ କିଛି ଦେଇପାରିବା ହଁ କି ନାଇଁ ଭାଇ?
ହଁ ସେଇଟା ସତ କଥା।
ଆମ ମନରେ କିଛି ଖରାପ ଚାଲୁଥିବ ନେଇକି ଏଇ ବହୁତ ବହୁତ ଭୋଗ ନେଇକି ଆମେ ତାଙ୍କ ଆଗରେ ଥୋଇଦବା ସିଏ କଣ ପ୍ରସନ୍ନ ହେଇପାରିବେ?
ଦେଖ ସବୁ ଜିନିଷ ପ୍ରକୃତିର ସୃଷ୍ଟି କର୍ତ୍ତା ବି ସିଏ। ଫଳ ଫୁଲ ଜଳ ସବୁ କିଛି ସୃଷ୍ଟି ସିଏ ହିଁ କରିଛନ୍ତି ତ ତାଙ୍କ ଜିନିଷକୁ ମୁଁ ତାଙ୍କୁ ହିଁ ନେଇକି ଦଉଚେ।
ଆଜ୍ଞା।
କେବଳ ଯଦି ଭଗବାନଙ୍କୁ ଦବା ପାଇଁ ଗୋଟେ କିଛି ଜିନିଷ ଥାଏ ନିଜର ମନ ନିଜ ଆତ୍ମା। ସମର୍ପଣ କରିପାରିଲ ତାହେଲେ ଭବାନଙ୍କୁ ପାଇକି ଖୁସି ହେବେ ଆଉ ତ ସବୁ ଭଗବାନ ତ ଭଗବାନଙ୍କ ଜିନିଷ ନା ଭଗବାନ ତାକୁ ସବୁ - ଯି ଯିଏ କରଛନ୍ତି ତ ଆମେ ତାଙ୍କୁ କଣ ଦବା?
ଯାହା ହଉ ବହୁତ ବହୁତ ବହୁତ ଆପଣଙ୍କ ସହିତ କଥା ହେଇକି ବହୁତ କିଛି ଶିଖିବାକୁ ମିଳିଲା ଭାଇ। ବହୁତ ବହୁତ ବହୁତ ଭଲ ଆପଣ କହିଲେ ବହୁତ ବର୍ଣ୍ଣନା କଲେ ବି ଭଲ ଭଗବାନଙ୍କ ତା ପରେ ଭଗବାନଙ୍କ ଉପରେ ମୋର ଏତେ ବି ଜ୍ଞାନ ନଥିଲା ଆପଣଙ୍କ ପାଖରୁ କିଛି ଜ୍ଞାତ ପାଇଲି।
ଆଜ୍ଞା ଭାଇ ହଉ ଭାଇ ମୋର ଟିକେ କାମ ଆସିଲାଣି ମୁଁ ରହୁଛି। ପରେ କେବେ ଫାଙ୍କା ହେଲେ କଥା ହେବା ଆଉ ଆଜ୍ଞା ରହିଲି ଜୟ ଶ୍ରୀ ଜଗନ୍ନାଥ। ହଁ ଧନ୍ୟବାଦ ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜୟ ଶ୍ରୀ।